ହଁ ହଁ
ଶୁଭୁଛି?
ହଁ।
କଣ କରୁଛ ତମେ?
କିଛି ନାହିଁ ଖାଇ ପିଇକି ଶୋଇଛୁ।
କଣ ଖାଇ ପିକି ଶୋଇଛ ମ ଏତେ ସକାଳୁ ଖାଇ ପିକି ସୋ ଶଇଆ ରହୁଛି ଆଉ କେତେବେଳେ ତମେ ପୁଣି ଇଏ କରିବ।
ଦହିବରା ସକାଳେ ବାଡେଇ ଦେଇକି ଆସିକି ଶୋଇଲୁ ପୁଣି ଏବେ ଉଠିକି ତବକୁ କରିବି ଆଉ।
ଆଉ ଇଏ।
ଧନ ଶୋଇଛନ୍ତି?
ଭିଡ଼ା ଭିଡ଼ି।
ଭିଡା ଭିଡ଼ି ଆଜି ମାଛ।
ମାଛ?
ମୁଁ ଜାଣିଛି ଆଜି ମୁଁ ଆଜି ଲେଟ୍ ହବ ତ ସେଥିଲାଗି ମୁଁ ଡାକିଲିନି।
ଅ ନାଇଁ ଆମର ଆଜି କଣ ଇଏ କରିଛି ତ କଣ କରିବ ବୋଲି। କହୁଛି କଣ ଦବ ଦେଖିବା କଣ ହଉଛି।
କଣ ପଚାରିଲା ସାଧା କହିଲା କଣ ସାଧା କରିବ ବୋଲି।
କଣ କରିବେ ନା ଆଉ ଯେ ସାଧା ବର୍ଷା ଦିନଟା କରିବ କଣ ବର୍ଷାରେ ତ ଖାଇବ କଣ?
ଆଜି ତ ସକାଳୁ ବର୍ଷା ଛାଡିଚି।
ଛାଡ଼ିଛି ତଥାପି ଏଇ ବାର୍ଷା ପାଗଟା ତ ଦେଇଛି କେତେବେଳେ ବର୍ଷା ହେବ ଠିକ୍ ନାହିଁ। ମୋବାଇଲରେ ନୋଟିଫିକେସନ୍ ଆସୁଛି ବର୍ଷା ହେବ ବୋଲି କେତେବେଳେ ବି?
ହଁ ଆଉ ବର୍ଷା ପାଗକୁ ଟିକେ ଆଇଁଷ ପାଣି ଝୋଳ। ଟିକେ ଗରମ ଗରମ ଭାତ ନହେଲେ କଣ ଭଲ ଲାଗିବ।
ହୁଁ। ଠିକ୍ କଥା ଗରମ ଭାତଟା ନିହାତି ଦରକାର ଗରମ ଭାତକୁ ଟିକେ ଗରମ ଗରମ ଝେଳ ଫୋଳ ମିଳିଗଲେ। ତାର ମଜା ଅଲଗା ଆଉ।
ଆମେ ଯେତେବେଳେ ଖାଇବୁ ସେତେବେଳେ ରୋଷେଇ କରିବି ଆଉ।
କେମିତି କଣ ଚାଲିଛି କାମ କଣ ଚାଲିଛି କୁହ? କଣ କେତେବେଳେ ଆସିବୁ ନା କଣ ଆଜି କୁଆଡ଼େ ଯିବାର ପ୍ଲାନ୍ ଅଛି କଣ କରୁଛୁ?
ମୁଭି ଦେଖିବାକୁ ବାହାରିଥିଲି କିନ୍ତୁ ଏଇ ପାଗ ଦେଖିକି ମୁଁ କହିଲି ଯଦି ମୁଭି ଟାଇମ ବେଳକୁ ବର୍ଷା ହେଲା
ହୁଁ ହଁ ନିହାତି।
ସେଥିପାଇଁ ଆଉ ଇଚ୍ଛା କଲିନି।
ହଁ ହଁ କୋଉ ମୁଁଭି ଯାଇଥାନ୍ତୁ ଆଜି?
କଣ ଗୋଟେ ଜଙ୍ଗଲ।
ଆ ଆ।
ଆଲିଆବଟର।
ଅ ହଁ ଘରେ ଗୋଟେ କଣ ଗୋଟେ ଏ ଇଏ କରିଦଉନୁ କଣ କହିଲୁ ଗୋଟେ ଟିଭି ଟେ? କିଣୀଦେ ବଡ ଟି ଭି ଟେ ସେଥିରେ ଲଗେଇଦେ ଇଏରେ ଓ ଟିଟି ରେ
ଲଗେଇ ଦେଇ
ପ୍ରୋଜେକ୍ଟ ଗୋଟେ ଲଗା ହଁ ପ୍ରଜେକଟର
ଆଉ ଟିଭି ଦେଖେଇବନି ପ୍ରୋଜେକ୍ଟର
ହଁ ବଡ଼ ପ୍ରୋଜେକ୍ଟର ଟେଲଗାଇ ଦେ ସେଥିରେ କନେକ୍ସନ୍ କରିଦେବୁ ବାସ୍। ଚଲେଇଲୁ ଫିଲ୍ମ ବଢ଼ିଆ ଲାଗିବ।
ହଁ।
ହୁଁ।
ଆଉ ସକାଳେ କଣ ଖାଇବା ପି ଆ।
ସକାଳୁ ହେଇଛି ମୋର ସକାଳୁ ଚକୁଳିକି ତରକାରୀ। ତାପରେ ଟିକିଏ କଫି। ନା ନା ଘରୁ ଘରୁ ଘରୁ ତିଆରିହେଥିଲା।
ହଁ ମୁଁ କେ ଏତେ କରିକି ଦେଇଛି।
ସକାଳୁ ଆଉ ସକାଳୁ ସେ ଦେଇ ସାରଣି ଦେଇକି ଆମେ ଖାଇଛୁ ଦିଇ ଜଣକ ଯାକ। ବାପା ଝିଅ ଦୁଇ ଜଣକ ଖାଇଦେଲୁ।
ସିଏ ଏବେ କଲ୍ ସେଣ୍ଟର କାମ କଲାଣି ତମ ଝିଅ ବୋଧେ।
ହଁ ମୋତେ ଲାଗୁଛି ସେ ଫୋନ୍ ଉଠେଇଲେ କହୁଛି ବା
ହଁ ସେବେ କଲ ସେଣ୍ଟର କାମ କଲାଣି ଆଉ ବୋଧେ ସ୍କୁଲ ଯାଉନି କଣ।
ନାଇଁ ତାର ସ୍କୁଲ୍ ଇଏ ହେଇଗଲା ସେ ତାର ପ୍ରମୋସନ୍ ପାଇଗଲା ତ? ସ୍କୁଲରୁ କଲଚନ୍ ଯବକୁ ପାଇଗଲା ସେ ଯବକୁ ବର୍ତ୍ତମାନ ପାଇଗଲା ଚାକିରି କରିବ ବର୍ତ୍ତମାନ ସେ ତାର ସାଲାରୀ ପଚାଶ ହଜାର ପର୍ ମନ୍ଥ୍। ଖାଲି ଫୋନରେ କ ହଁ ସେ ସମତି ବର୍ତ୍ତମାନ ଦବ ପ୍ଲସ ଗାଡି ମାନେ ଆମେ ମାନେ ତାର କିନ୍ତୁ ଆଠଟାଚ ଧରିକି ବୋହିବାକୁ ପଡ଼ିବ। ସେ ସେ କଥା କହୁଛି ମୁଁ ସାଲାରୀ ଦେବି। ମୋ ଆଟାଯ ତୁମେମାନେ ଧରିକି କୋହିବ ନବା ଆଣିଆ କରିବ।
ହଁ।
ତେଣୁ ତା ଆଠଟା ମୁଁ ଧରିବି ଗୋଟେ କାମ କର ତୁ ତା ଆଠଟାଯ ଧ ମୁଁ ତା ଡ୍ରାଇଭର ହେଇଯିବି ଆଉ କଣ? ତାକୁ ନେବାଆଣିବା କରିବି ଡ୍ରାଇଭର ହେକି
ସିଏ କିଏ କରିିବ।
ଜୋତା ପୋଲିସ ପାଇଁ ଅଛି ଅଲରେଡି ତା ମାମା ଅଛି ହଁ। ତା ମାମା ଅଛି ସେକରିବ ଯୋତା ପୋଲିସ ହେଲା।
ମୁଁ କରିଦବି ଭାଇ ମତେ ଦବ ଯଦି ତା ଆଟାଜ ଧରିବାକୁ ପଚାଶ ହଜାର କରିଦେବି ମୁଁ ଛାଡିଦବି ହସ୍ପିଟାଲ ଯବ ଖାଲି ଆଟାଯ
ନାଈ ନାଈ ତାର ସ ସମୁଦାୟ ଦରମା ଏବେ ଜଷ୍ଟ ପଚିଶ ହଜାର। ସିଏ ତୋତେ ଦେଇଦେଇ ଏଇସବୁ କାମ ପାଇଁ ଦଶ ହଜାର ଟଙ୍କା ମାସକୁ ଦେବ। ମୋତେ ଦଶ ତୋତେ ଦଶ ଆଉ ବାକି ରହିଲା ତିରିଶ ତାର ଖର୍ଚ୍ଚ ଆଉ।
ହଁ ଆ ତା ମାମା?
ସିଏ କଣ ପୂଜା କରୁଚି। ଠାକୁର ପୂଜା କରୁଚି ଏତେ ବାରଟାରେ ହେଲାଣି ପରେ ପୂଜା ତାର ଚଲେଇଚି ଆଉ।
ଆମ ତ ଘର ହିଁ ଓଳାଇନି ଆମେ ତ ଉଠିନୁ।
ବଢିଆ ହେଇଚି କାଇଁ ଉଠିବୁ ଆଜି ତ ପାଗ ହେଇଚି ସେ ତ ବାହାରେ ଯେଉଁଭଳିଆ ପାଗ ହେଇଛି ସକାଳେ କଣ ସନ୍ଧ୍ୟା କଣ ରାତି କଣ ସବୁ ସମାନେ।
ଶୋଇବୁ ଶୋଇବୁ ଶୋଇବୁ କାରଣ ହସ୍ପିଟାଲ ରେ ମଣିଷ ରହି ରହି ଚିଟା ଲାଗୁଚି ସେ ଏସିି ଭିତରେ।
ହୁଁ ତୁ ଗୋଟେ କାମ କର ତୁ ଆଜି ଦିନ ସାରା ସେଇ ଭିତ ଭତରେ ରହ ଟୋଟାଲି ବାହାରକୁ ବାହାରେନି।
ମୁ ତ ବାହାରୁନି ଆଉ।
ଆଉ ବାହାର ତ ଥଣ୍ଡା ଦେଖୁଚୁ ଯେଉଁବେଳିଆ ଅଛି
ହୁଁ।
ପାଗଟା ଯେଉଁ ଭଳିଆ ଦେଇଛି ସକାଳ କଣ ଦିନବେଳା କଣ ରାତି କଣ ସନ୍ଧ୍ୟା କଣ ସବୁ ସମାନ ଦେଖାହେଉଚି। ଦିନ
ବର୍ଷା ଦିନ ଟା ବା ସେଇଆ।
ତେଣୁ ମାଳିକା ବଚନ ସତ୍ୟ ହେବାକୁ ଯାଉଚି ଦିନ ରାତି ରାତିଦିନ ସମାନ ହେବାକୁ ଯାଉଚି। ବୁଝିହଉଚି। ତେଣୁ ତୁ
ହଁ।
ଜମା ବାହାରକୁ ବାହାରନି ସେଇଠି ରହିଯା ଘର ଭିତରେ।
ଆଉ ମହାରାଣୀଙ୍କର ଆଜି କିଛି କୁଆଡେ କାମ ନାହିଁ?
ହଁ ମତେ କହିଚି। ଚାରିଟା ବେଳକୁ କୁଆଡ଼େ ଯିବାର ମାର୍କେଟ ଯିବାର ଅଛି ବୋଲି।
ଝିଅ ପାଇଁ ଗୋଟେ ଷ୍ଟଡି ଟେବ ବୁଲ ଆଣିବା ପାଇଁ ପ୍ଲାନ୍ କରୁଚୁ ସେ ତାର ପାଠ ପଢ଼ିବାକୁ ଅସୁବିଧା ହେଉଚି।
ହଁ।
ହଁ ତାକୁ ଗୋଟେ ଷ୍ଟଡ଼ି ଟେବୁଲ୍ ଦେଲେ ସେ ଟେବୁଲ୍ ଉପରେ ବସିକି ପାଠ ପଢ଼ିବ ଏଇ ଖଟ ଉପରେ ବସିକି ଠିକ ସେ ପାଠ ପଢ଼ି ହେଉନି। ଆଜ୍ଞା।
ଓହୋ ମାନେ ପୁରା ଟେବୁଲ ଆଣିବାକୁ କହୁଚ।
ହଁ ଟେବୁଲ ଗୋଟେ ଆଣିକି ଟେବୁଲ ଟା ଆଣିକି ସେଇଠି ଲଗେଇଦେଲେ କେ ଟେବୁଲରେ ଦେଖିବା ସେ ଯେଉଁ ଘରେ ଡ୍ରେସିଂ ଟେବୁଲଟାକୁ ଟ୍ରାଏ କରିବା ଏକର ରୁମ କୁ ନେଇ ଆସିବା।
ହଁ।
ସବୁ ସଫାସଫି ହେଇଚି ଆଉ ତାର ଯେଉ ଛୋଟ ସାଇକେଲଟାଥିଲା ସେ ସାଇକେ କେଲଟାକୁ କଣ କହୁଚି କାହ୍ନା ନେଇଯିବ ବୋଲି ଗାଁ କୁ। ଏମିତି କରିକି ତାକୁ ଦେଖିଆ
ତାକୁ ଇଏ କରିଦେଲେ ସେଇଠି ପଢ଼େଇକି ପଢଡ଼ିବ ତାର ବସିକି କାମ ପାଠ ପଢ଼ିବ। ଯେତ ତାେ ବେଳେ ବେଳେ ମୋର ଦରକାର ପଡୁଚି
ହଁ।
ମୁଁ ବି ବସିକି ସେଇଠି ଟିକିେ ଟିକେ ବେଳେବେଳେ ମୋ ବି କାମ କରିଦେମି। ଏମିତି ହେଇଯିବ ପ୍ଲାନିଙ୍ଗ ଏଆ ଚାଲିଚି ଦେଖାଯାଉ କଣ ହେଉଚି ଯଦି ହେଇଗଲା ତ ଠିକ୍ କଥା।
ହଁ।
କୂଆଖିଆରେ କେତେ ଦିନି ରହିଯାଇଥିଲ?
ମୁଁ ବା ଦି ଦିନି ଆଜି ଆସିଲି।
ଓ ଆଜି ଆଛିଲ? ଏ କାଲି ଆସିନ?
କାଲି ଏ ଦି ଦିନି ରହିକି କାଲି ରାତିରେ ହିଁ ଆସିଲି, ଆଜି ଆଉ ଆସିନି।
ଓଅ ହୋ।
କାଲି ରାତିରେ ରାତିରେ ଆସିକି ରାତି ଉଠିକି ଗାଧା ଇଏ ଖାଇ ପିଇଆ କରିକି ବଇଚି। କାଲି ହବ ଯଦିଇ କୁଆଡ଼େ ଗୋଟେ ପ୍ଲାନ୍ କରିବା କଣ କୁଆଡ଼େ ଯିବା ପାଇଁ ଆଉ। କାଲି ଫୁଣି ଯିବି କି କଣ ଦେଖିବା ଆଉ। ପ୍ଲାନିଂ ଅଛି ତ। ଦେଖାଯାଉ କିଛି ଫାଇନାଲ ହେଇନି କୁଆଡ଼େ ଯିବି କଣ ନାହିଁ।
ଅହ ହ।
ତୁ କାଲି ଆଜି କୁଆଡ଼େ ଯିବୁ ଆଉ?
ହାଁ।
ଆଜିି ଆଉ କୁଆଡେ ଯିବୁ?
କୁଆଡେ ଦେଖିବା ଯ ହବ ଯଦି ଟିକେ ନାନୀ ଘରକୁ ଯିବି। ନାନୀ ତାକୁଛନ୍ତି ତ।
ତାଙ୍କର ହେଟି ପାଣି ହେଇ ଯାଇଚିରେ।
କୋଉଠି ପାଣି ହେଇଚି?
ତାଙ୍କ ଘର ଆଡ଼େ କଣ ପଚାରିଲୁ।
ନା ମୁଁ ଏଣୁ କଥା ହଉଥିଲି। କିନ୍ତୁ ଭଲ ମାଛ ଉଠିକି ଅଉଛି।
ମାଛ ଗୋଟେ ତାର ସେଇଟୁ ପା ପାଣି ହେଇଚି କଣ ସେକର ଏରିଆରେ। କଉଟୁ ଦେଖିଲୁ ପଚାରିଲୁ ପାଣି କଉଟି ହେଇଚି।
ଏଇ କେନାଲ ଟାରେ ପାଣି ଫୁଲ ହେଇଥିବ। ମାନେ ବୁଝୀପରୁନ କୋଉଟା କହୁଚି।
ନାହିଁ ଘର ଆଡ଼େ କଣ ଘର ଭିତରେ-ଭିତରେ ନ୍ୟୁଜରେ ଦେଉଥିଲା ଟିଭିରେ ଆଉ ଟିକେ ପୂର୍ବରୁ ପାଣି ହେଉଥିଲା ବୋଲି ଚାରିଆଡ଼େ।
ମନୁ ଏଇନୁ ଜଷ୍ଟ ସାଙ୍ଗେ, ସାଙ୍ଗେ କଥା ହଉଥିଲି ନା।
ପାଣି ନାହିଁ ତାଙ୍କର ସିଆଡେ?
ନା ଖାଲି ମାଛ ଚାରିଆଡେ ଦୁଆାର ପାଖକୁ ସବୁ ଆସୁଚି।
ହୁଁ।
ଆଦୁ ଖାଲୁ ମାଛ ଗୋଟେଇକି ତାକୁ ରଖିଛି।
ମାନେ ମାଛ ସେମିତି ମାନେ ସେମିତି ଉ ପୁରା ପଳେଇ ଆସୁଚନ୍ତି।
ହଁ କଉ ମାଛରେନ ଯେହେତୁ ଯୋଉ କେନାଲ ଟା ଅଛି ନା। କଉ ମାଛ ସେଉଳ ମାଛ ଏରା ଭର୍ତ୍ତି ସେରା ସବୁ ରୋଡ ଉପରେ ଚାଲୁଛନ୍ତି।
ଲୋଗୁ ସେଇଟାକୁ ନେଇ ପଳଉଛନ୍ତି ସବୁ?
ହଁ।
ଆରେ ବା ବଢ଼ିଆ ତ ଚାଲନି ଯିବା ଟିକେ ଧରି ପଳେଇ ଆସିବା।
କହିଲି ମୁଁ କହିଲି ମୁଁ ଯାଉଚି ସେଇଠି ବସିବି। ମାଛ ଉଠିବ ଧରିକି ଆସିବି। ଦେଶୀ ମାଛ ଉରା ନା।
ହଁ-ହଁ-ହଁ-ହଁ ନେଇକିଆ ନେଇକିଆ ଦି ଚାରଟା।
କାଲି ଗୋଟେ ସେଉଳ ଅଢେଇ କେଜିଆ ସେଉଳ ଟେ ବୁମ ଚାଲିିକି ଆଉଥିଲା। ଧରିକି ଆଇଲେ ଯେ ନାନୀ କହିଲେ ମୋର ଶନିବାର ରବିବାର ମୁଁ ଖାଇବିନି ତମର ନେଇଯା।
ହଁ।
କ ଅଁ। ଏଇଟିନ ତାଙ୍କ ସାଇଟି ଘର ପାଇଲେ ଭାଇନା କୋଉ ମାଛ ଦି ତିନିଟା ଖଣ୍ଡେ ପାଇଲେ।
ଖା ଖାରେ ବା।
ବଞ୍ଚିଚି ନା। ଆଉ ତୁ ତାକୁ ସବୁ ବୋ -ବୋଟଲ ରେ ପୁରେଇକି ରଖିଚି।
ହିଁ-ହିଁ-ହିଁ-ହିଁ-ହିଁ-ହିଁ-ହିଁ। ଏ ବଢ଼ିଆ ଜିନିଷ କରିଚି ମ ସତରେ ଯା ବଢ଼ିଆ ଜିନିଷଟା ଚାଲିଯିବା ନେଇ ଆସିଆ। ପ୍ଲାନ୍ କରିକି ଆଜି
ନା ଭଲଲାଗେନି ନା ତୁ ପାଳିଚୁ ମାନେ ଆଉ ଯଉଟା ପାଳିଲା ପରେ ଆଉ ଖାଇବାକୁ ଇଚ୍ଛା ହୁଏନି।
ହଁ ଓ ପାଳିଚି ସେ ତାକୁ।
ହଁ ତାକୁ ଆଣିକି ଗୋଟେଇକି ଆଣିକି ପାଳିଚି ଖାଇଆକୁ ଦଉଚି। କହୁଚି ସେମାନେ ବୋର୍ ହେଇଯିବେ ତାଙ୍କ୍
ତୁ ଆଜି ସେଠି ଅହ ଆଜି ନେଇକି
ହଁ।
ହ।
ଆଁ।
ଦଶ୍।